ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ଶୁଭୁଛି ହଁ ଶୁଭିଲା? କଣ କରୁଛ?
ହଁ ହଁ ମୋ କଥା ଶୁ ଏ ସିଲେଇ କରୁଛି ଆଉ ହଁ।
କୋଉ ଥୀରେ?
ନାଇଁ ନାଇଁ ହାତରେ ସିଲେଇ କରୁଛି ଏଇ ଯୋଉ ଫି ଛୁଞ୍ଚି ସୁତା।
ଆଚ୍ଛା ଆଚ୍ଛା ମୁଁ କହିଲି ମେସିନ୍ ସିଲେଇ। ଆଉ କଣ କରୁଥିଲ ଏବେ ଘରେ ବ
କଣ କହିଲ, ବର୍ଷା ହଁ ଆଜି ଖରା ବେଳ ପୁରା ଜୋରରେ। ଆଜି ଖରାବେଳେ ପୁରା ଜୋରେ ବର୍ଷା।
ଆଛା ଖିଆ ପିଆ ସବୁ ସରିଯାଇଥିବ କାମ ଦାମ ସବୁ ନାଇଁ? ହଁ ହେଇଛି ବର୍ଷା।
ସବୁ କାମ ସାର୍ ସାର୍
ଆଚଛା କଣ ଖିଆ ହେଇଛି ଆଜି ସ ହବା ସନ୍ଧ୍ୟା ହେଇଗଲାଣି ଆଉ ଆ ଏଟା ସଣ୍ଡେ କଣ ଖିଆ ହେଇଛି ମାଛ, ଚିକେନ?
ନାଇଁ ଆଜି ମୁଁ-ଉ-ଉ ଖାଉନି ପା ରବିବାରେ।
ସଣ୍ଡେ ଖାଅନି?
ନାଇଁ ରବିବାର ଛାଡି ଦେଇଛି ରବିବାର ଖାଉନି ମୋର ସାଧା। ଛୁଇଁଆଳୁ ଭଜା, ଶାଗ ଭ ଜା ଉଁ ଦଳା ଦଳି।
ସାଧାରେ ଦି ତିନିଟା ଆଇଟମ୍ ରହେ। ହଁ କାମ ସରିଗଲାଣି। ଖାଲି ସନ୍ଧ୍ୟା ଦିଆ ହବ। ଆଉ-ଉ-ଉ ଆଉ କଣ କୁହ, ଘରେ ସବୁ ଭଲ ଅଛନ୍ତି ସମସ୍ତେ? ପୁଅ ତାର ଡେଇଛି ଖେଳିବାକୁ ପାଇଁ ବାହାରେ ଆଉ-ଉ-ଉ। ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି କଣ ସାଙ୍ଗସାଥି ହେଇ ଖେଳୁଛନ୍ତି ନା ଏକୁଟିଆ?
ହଁ ଗୋଟେ ଦିଟା କଣ ସାଙ୍ଗ ଧରିକି ଖେଳୁଛି ତାର।
ହୁଁ ଭଲ ଖେଳିଲେ ଖୁଦା ଖେଳକୁୁଦା କଲେ ଭଲ ଦେହ ପାଇଁ।
ଖେଳିବା ଜରୁରୀ ଦେହ ପାଇଁ ଆଜିକାଲି ପିଲାମାନେ ନ ଖେଳିଲେ କଣ ହଉଛି ନା ଖାଲି ମୋବାଇଲ ଟିବି ଦେଖୁଛନ୍ତି। ଆଉ ମାଇଣ୍ଡ ଟା ପୁରା ମୋବାଇଲ ଟିଭି ରେ ହିଁ ରହିଯାଉ।
ଖେଳିଲେ ବି ହୁଁ ଯୋଉ ଝାଳ ଟା ବାହାରିବନି ଖେଳିଲେ ବି ଦେହ ପାଇଁ ପୁରା ହାଲକା।
ନାଇଁ ନାଇ ଫିଜିକାଲ ଗ୍ରୋଥଟା ଯାହା ହବ ବ ମେଣ୍ଟାଲି ଗ୍ରୋଥଟା ଖେଳିଲେ ସେତିକି ଆକ୍ଟିଭ ରହିବ ଏ ମୋବାଇଲ ଦେଖିଲେ କି କିଛି ଲାଭ ନାହିଁ ପିଲାଙ୍କୁ। ପିଲାଙ୍କୁ ଯେତେ ବୁଝେଇଲେ ବି-ଇ-ଇ ପିଲାମାନେ ବୁଝୁନାହାନ୍ତି ସିନା କିନ୍ତୁ ଆକ୍ଚୁଆଲୀ ଖେଳଟା ହିଁ ତାଙ୍କ ପାଇଁ ଠିକ। ତାପରେ ଆଜିକାଲି ପ୍ରୋବ୍ଲେମ୍ କଣ କି ଆ ଉଁ-ଉ ମାନେ ଗାଁ ଏରିଆରେ ବି ପିଲାମାନେ ଆଉ କେହି ବାହାରୁ ନାହାନ୍ତି ଖେଳିବା ପାଇଁ।
ଆମ ବେଳକୁ ଜାଣିଛ ନା ଆମ ବେଳକୁ ଆମେ ପୁରା ସ୍କୁଲୁରୁ ଆସିବୁ ବ୍ୟାଗ ଥୋଇ ଦେଇକି ଯିବୁ ଖେଳିବୁ ଯେ ଛଅଟା ମାନେ
ସନ୍ଧ୍ୟା ଛଅଟା ସାତଟା ଡାକିଲେ ଆମେ ଘରକୁ ଆସନ୍ତି ତାପରେ ଏବେ ଆସିଲେ ବି କଣ ପଢି ଦେଇକି ପୁଣି ଟିକେ ଚାଲି ଯିବୁ ଖେଳିବାକୁ ଆମେ କିନ୍ତୁ ଆଜିିକାଲି ପିଲା ଖେଳିବାକୁ ମଙ୍ଗୁନାହାନ୍ତି ଆମ ମୁଁ ତାଙ୍କୁ ପ୍ରେ
ଖୁସି ଥାଏ।
ଆମେ ତାଙ୍କୁ ପ୍ରେସର କରୁଛେ କି କିରେ ପିଲାମାନେ ଯାଅ ଟିକେ ବାହାରେ ଖେଳ। କିନ୍ତୁ ଆମ କଣଙ୍କୁ କୁହାଯାଉଥିଲା ଯେ ନାଇଁ ତମେ ଘରକୁ ଆସ ଆମେ ପିଲାକୁ ବି ବାହାରକୁ ପଠେଇଲେ ବି ପିଲାମାନେ ଯାଉନାହାନ୍ତି।
ହଁ-ଅ।
ଏ ଯୁଗ ଏତେ ଆଗ୍ ଆଗେଇ ଗଲାଣି ଏଇନା ଆମ ହିସାବ ଯୁଗ ଏଇ ଯୁଗ ପୁରା ଅପୋଜିଟ ରେ ଚାଲିଛି।
ହୁଁ ହୁଁ। ହଁ ବା ଲାଇନ ନଥିଲେ ଆମେ ଲୁଚ କାଳି ଖେଳୁ ଠିକ ଲାଇନ କଟିଲେ କ କଟିଥିବ ମାନେ
କଟି ଗଲେ ହିଁ ମଜା ଲାଇନ କସ ଖାଲି କେତେ ଲାଇନରେ କଟିଲା ଆମ ବହିଟା ଆମେ ବନ୍ଦ କରିକି ଯିବୁ ଖେଳିବୁ ଟିକେ।
ଆମେ ଛଅ ସାତ ଭଉଣୀ ଏକାଠି ହେଇଯିବୁ। ଛଅ ସାତ ଭଉଣୀ ଏକାଠି ହେଇକି ଲାଇନ କଟିବ ଇଏ ତା ରୁମ ରେ ନୁଚିଥିବ ସେ ତା ଘରେ ନୁଚିଥିବ ପୁରା କ ଖେଳିବୁ ମାନେ ଲାଇନ ନ ଆଇଲା ଯାଏଁ ଖେଳୁୁଥିବୁ ଲାଇନ ନ ଆଇଲେ ଗଣତିନି ଏକ ଦୁଇ ଶହେ ଯାଏଁ।
ଶହେଯାଏ ପିଲାମାନେ ଆଜି କାଲି ଅଛି ସେତିକି ମୋ ପୁଅ ଯେତେବେଳେ ଛୋଟ ଥିଲାଁ ସେ କହେ ମମି ମତେ ତମେ ଲୁଚେଇ ଦେଇକି ଯା ମତେ ଖୋଜିବ। ତାପରେ ଗଣିବ ଗଣିକି ଆସିକି ମତେ ଖୋଜିବ ମୁଁ ଲୁଚେଇ ଦେଇକି ତାକୁ ଯିବି ଖୋଜିବା ପାଇଁ।
ଉ ହ ହ।
ସେମିତିଆ କରିବ, କାଲି ମତେ କହିଲା ମୁଁ କହିଲି ଆରେ ବାବା ଆଉ ତୁ ଦି ପହରେ ଶୋଇ ନଥିଲୁ ମୁଁ ଶୋଇ ପଡିଲି ତୁ କଣ କରୁଥିଲୁ ନା ଆମ୍ବ ଡାଳ ଆଣିବାକୁ ଯାଇଥିଲି। ମୁ କହିଲି କଣ ପାଇଁ? ନା ଆମ୍ବ ଟାଳ ଟା ଲଗେଇଲେ ଆମ୍ବ ଗଛ ହବ ମୁ ଯାହା ଆଉ ତୋର କେତେ ବୁଦ୍ଧି। ଆମ୍ବ ଡାଳରୁ ଆମ୍ବ ଗଛ ହେଇଯିବ। ନା ତମେ ତ ସବୁ ଫୁଲ ଗଛ ଫୁଲ ଡାଳ ଆଣିକି ଲଗଉଛ ଗଛ ହଉଛି। ତ ଆମ୍ବ ଗଛ ଟା କାହିଁକି ହବନି।
ହଁ ସିଏ ଛୋଟ ଛୁଆ ଆଉ ଯାହାଉ ମାଇଣ୍ଡ ଏତିକି କରିକି ଇଏ କଲେ।
ଏମିତିଆ ଗୋଟେ ଗୋଟେ କୋଶ୍ଚିନ୍ ଯାର କୌଣସି ଉତ୍ତର ଉତ୍ତର ହିଁ ନାହିଁ। ସେମିତି ଟିକେ ଚାଲିଛି ଆଉ। ଆଜିକାଲି ପିଲା ବାହାରେ ଖେଳୁଛନ୍ତି କୋଉଠି, ଆଉ ଯୋଉ ଟିକେ ବାହାରୁଛନ୍ତି ବି ଆଉ ଗୋଟେ ମାଇନସ୍ ପଏଣ୍ଟ୍ ହଉଛି ପିଲାଙ୍କୁ ଛାଡିବା ପାଇଁ ଇଚ୍ଛା ହଉନି କାରଣ ତାଙ୍କ ମାନଙ୍କର ଭାଷା ବ୍ୟବହାର ଠିକ୍ ରହୁନି। ତ ଗୋଟ ପିଲା ଯଦି ଗୋଟୋ ଭାଷା କହିଲା ଖରାପ ଲାଙ୍ଗୁଏଜ୍ ଗୋଟେ କହିଲା ତାପରେ ସେ ପିଲାଟା ଆସିକି ଆମ ଘରେ ସେ ଲାଙ୍ଗୁଏଜ ଟା କହୁଛି ତ ସେଥିପାଇ ବି ତାଙ୍କୁ ଟିକେ ବାହାରୁ କୁ ଛାଡିବାକୁ ଡର ମାଡୁଛି ଏବେ। ଆ ନା ଦେଖିଲି ଚାରିପଟେ ସବୁ ମାନେ ପିଲା କହୁଛନ୍ତି କିନ୍ତୁ ବ୍ୟାଡ୍ ଲାଙ୍ଗୁଏଜ ସବୁ ୟୁଜ କରୁଛନ୍ତି ସେଗୁଡା ବି ଆମ ପିଲା ବି ସିଖ୍ ହିଯାଉଥୁଲେ ନା ଶୀଘ୍ର ଶୀଘ୍ର ଆ ପିଲାମାନେ ଗୁଡ଼୍ ତୁ ଯିଦି ଭଲ ଜିନିଷ ପ୍ରତି ଟିକେ ସେ ମାନେ କମ ଆ ଆଫେକ୍ଟେଡ଼ ହେବେ କିନ୍ତୁ ବ୍ୟାଡ଼୍ ଜିନିଷ ପ୍ରତି ସେ ଶୀଘ୍ର ଟିକେ ଆଟାଚମେଣ୍ଟ୍ ହେଇଯିବେ। ତ ସେଇଥିପାଇଁ ଟିକେ ବାହାରୁକୁ ଛାଡ଼ିବା ପାଇଁ ବି ଡର ଲାଗୁଚି। ମାନେ ଏମିତିଆ ଗୋଟେ ସିଚୁଏସନ୍ ଚାଲିଚି ମାନେ କଲେ ବି ହଇରାଣ ନ କଲେ ବି ତମ ହଇରାଣ ହେଇଯିବ। ସେଥିପାଇଁ ଚାଲିଛି ତ ଦେଖିବା ତା ତଥାପି ତା ଏବେ ଗୋଡ଼େ ମୁଁ ନିଜେ ଯାଇକି ଖେଳ ଖେଳିକି ଆସିଲି ବଲ୍। ତୁ ତୁ ମୁଁ ବୋଲିଂ କରୁ ତୁ ବ୍ୟାଟିଂ କର।
ହଁ ଛୁଆଙ୍କ ସହ ନିଜେ ବି ଖେଳିଲେ ତାଙ୍କ ମାଇଣ୍ଡ୍ ଇଏ ରହିବ।
ହଁ ଆଉ ବାଧ୍ୟ ତମେ ଖେଳିବାକୁ ଅପ୍ସନ୍ ରହୁନି କିଛି ପରା ଆଉ।
ହୁଁ।
ତମ ପୁଅ ବିଷୟରେ କୁହ।
ମୋ ପୁଅଟା ତେ ଛୋଟିଆଟା ହେଇଥେରେ ତ ବଲ୍ ଟା ଧରିକି ବ୍ୟାଟ୍ ଟା ଧରିକି ହେ ତାର ବାଡ଼ଉଚୀ ଆଉ। ଛୋଟିଆ ବଲ୍ ଟା ଆଉ ବ୍ୟାଟ୍ ଟା ଧରିକି ତାର ବାଡ଼ି ଫାଡ଼ି ଯାହା ଧଇଲା ପିଟିଲା।
ଯେତେ ସମ୍ଭବ ସେ ଖେଳୁ ଯେତେ ଆକ୍ଟିଭ୍ ରହିବ ପିଲା ସେତେ ଭଲ ତାର ଆମେ ସିନା କହୁଚନ୍ତି ଫିଜିକାଲ୍ ଗ୍ରୋଥ୍ ହବ ନାଇଁ ଖେଳ ନାଇଁ ନାଇଁ ତା ମେଟାଲି ବି ସେ ସେତିକି ଆକ୍ଟିଭ୍ ରହିବ।
ହୁଁ ସେ ନାଇଁ ଯୋଉଟା ଦେଖୁଚି ହେଇଟା କ ମାନେ
ହୁଁ ଉଁ ତାକୁ ଖାଲି ମାନେ ଖେଳ ଖେଳନା ପକେଇ ଦିଅ ଜିନିଷ ଦିଅ ସେ ସେଗୁଡ଼ାକ କରୁ। ଜିନିଷ ଯୋଉ ବ୍ଲକ୍ କୁ ବୁ ହୁଁ ହୁଁ ତାକୁ ଯୋଉ ବ୍ଲକ୍ ନାଇଁ ମିଳୁନି ସେ ସ୍କୋୟାର୍ ବ୍ଲକ ଗୁଡ଼ାକ ସବୁ ତିଆରି କରିବ ଘର କରିବ ସେଇଥୁରୁ କିଣିକି ଦିଅ ସେଉଡ଼ା ଯେ ତେ ଯୋଡ଼ିବ ତାକୁ ତ ସେ ସେତେ ଭାଙ୍ଗିବ ତମେ ଯୋଡ଼ୁ ସେ ଭାଙ୍ଗିବ। ତାପରେ ସେ ନିଜେ ଯୋଡ଼ିବା ଶିକିବ ନିଜେ ଭାଙ୍ଗିବ।
ଏବେ ପା ଗୁରେ ଅଛି ଓପରେ ଖେଳନା ଓଡ଼େ ଯେ ଏଁ ସେଉ ହଉ କଦଳୀ ହଉ ତାକୁ ରାକୁ ଛଡ଼େଇ ଦଉଛି ଫୁଣି ତାକୁ ଯୋଡ଼ି ଦଉଛି।
ହଁ ସିଏ ଗୋଟେ ଯୋଉ ଛଡ଼େଇବା ଯୋଡ଼ିବା ସିଏ ନିଜେ ଶିଖିବା ଦରକାର। ଆଜି ପାଇଁ ପିଲାଙ୍କୁ ଯେତେ ତାଙ୍କୁ ନିଜେ ଆକ୍ଟିଭ୍ କରେଇବ ତମେ କର ଆମେ ତମର କିଛି କରିବୁନି।
ହଁ।
ଆଉ ତାପରେ ସ୍କୁଲ୍ ବାଲା ଗୋଟେ ସୁବିଧା ହେୟାଣି ହୋମୱାକ୍ ପଠେଇଦୋଉଚନ୍ତି ହୋ ମୋବାଇଲ୍ କୁ। ଆଉ ମୋବାଇଲ୍ ଟା ସେ ଟିକେ ସମୟ ପାଇଲେ ସେ ହୋମୱାର୍କ କରନ୍ତି କି ନ କର ସେ ହେଣେ ତାଙ୍କର ଗେମ୍ ଚଲେଇଲେଣି ବସିକି।
ହଁ ପା ମୋବାଇଲ୍ ଧରେଇଦେଇକି ଆଇଥିବ ସେ ଆଇଲା ଅଳୁ ସେ ଆଉ ପା ଠ କଣ ଦେଖଥୁବେ ସିଏ ଆଉ କଣ ଟିକେ ଆଡ଼େଇ ଦେଇକି ଦେଖିସାରିବେଣି।
ଥିବେ ନ ଲେଖିଥିଲେ ନାଇଁ ସେ ତାଙ୍କର ଗେମ୍ ଖେଳିଲେଣି ବସିକି।
ନାଁ ଏବେ ଏବେ କିନ୍ତୁ ପାଠ ପଢ଼ାରେ ଦେଖୁନ ଅନଲାଇନ୍ କରିଦେଲେଣି।
ସେଇଟା ତ ବେଶୀ ର ଖରାପ ଲାଗୁ ଖରାପ ଲାଗୁଚି। ସିଚୁଏସନ୍ ଦିନୁକୁ ଦିନ ଖରା ହୋଉ ଖରାପ ହେଇଯାଉଚି ସେମାନଙ୍କୁ ସୁବିଧା ହଉଚି ଅନଲାଇନ୍ କ୍ଲାସ୍ କରିବା ପାଇଁ। ପିଲା ଅନଲାଇନ୍ କ୍ଲାସ୍ ରେ ବସି ପଡ଼ଲା ଅଧଘଣ୍ଟା ପଇଁଚାଳିଶ ମିଣ୍ଟି ସିଏ କଣ ପଢ଼େଇଲେ ପିଲା ଶୁଣିଲେ ଶୁ ତୁନି ନଲେ ନାଇଁ ସରଲା କ୍ଲାସ୍।
କଣ ବୁଝି ପାରିବେ ସେ
କିଛି ନାଇଁ ମୁଁ ବି ସେ ମୋ ପୁଅ ଯେତୋଳେ କରେ ମତେ ଜମା ମତେ ଜମା ଭଲ ଲାଗେନି କାଣ ସେ ଇଏ ଗୋଟେ କଥା କହୁଥିବ ସିଏ ଗୋଟ କଥା କହୁଥିବ ତା ଭିତରେ ସାର୍ ଙ୍କ ଭଏସ୍ ଟା ଉ ଶୁବୁ ନଥୁବ।
ହୁଁ ଆଉ ମୋବାଇଲ୍ ବି ପ ଅଧଘଣ୍ଟେ ପଇଁଚାଳିଶ ମିଣ୍ଟି ଯାହା ହେଲେ ଟଚ୍ ରହିଲା ନାଁ ଆଖିଟା ମୋବାଇଲ୍ ଅର ଇଏ କରିକି ନେଇଲେ।
ସେ ମାଗିବେ ସାର୍ ଆଜି କଣ ପାଠ ଦେଇଚନ୍ତି ଦିଅ ଆଉ ତମେ ତାଙ୍କୁ ଖୋଲିକି ଦବାକୁ ବାଧ୍ୟ।
ହୁଁ ଆ।
ନାଇଁ ଦୁନିଆ ଏତେ ଯୁଗ ଯେତିକି ଭଲ ପଥରେ ଆଗଉଚି ସେତିକି ଖରାପ ପଥରରେ ବି ଯାଉଚି।
ଭଲ ତ ଆଉ ଯାଉନି ମତେ ଲାଗୁନି ଖରାପରେ ଗତି କଲାଣି ଏଥର।
ହଁ ପରା। ସେଥିପାଇଁ ଜମା ଭଲ ଲାଗୁନି ପିଲାମାନଙ୍କୁ କଣ କର ପିଲାମାନଙ୍କ ଭବିଷ୍ୟତ ପାଇଁ ବେଶୀ ଚିନ୍ତା ହେଲାଣି ଏଥର। ନିଜ ଭବିଷ୍ୟ ତ ସେଇଆ ପରା ବହି ଏଇଥି ପି ପାଠ ପଢିବେ ଆଉ ପିଲାଙ୍କ ଭବିଷତ ଆହୁରି ବଢିଆ ହେଇଯିବ ସେ ବଢିଆ ସଟିଫିକେଟ ସବୁ କଲେକ୍ଟ କରିବେ ଏଥର।
ଲିମ୍ବୁଡା ଠୁ ଆରମ୍ଭ କରି କ୍ୟାଲେଣ୍ଡର ସେ ଯୋଉ କୋଠ ଭୋଗଖିଆ। ହୁଁ ହୁଁ
ଠାକୁର ନା ଏଥର ଆମ ଗମେଣ୍ଟ ତ ଭଲ ଆଗରେ ଅଛି ଏଥିରେ ଆଉ।
ନାଇଁଏଟା ହେଲେ ଛୁଆ ଆଉ କଣ ଏବେଠୁ ଅଧା ମାନେ ବହି ଏବେ ଷ୍ଟାର୍ଟ ପଢା ସରିବା କଥ
ଏବେ ପିଲା ବହି ପଢିଥାନ୍ତେ ପିଲା ବହି ତ ଗୋଟେ ଗୋଟେ ସ୍କୁଲରେ ବି ଦିଆ ସରିଛି। ବି ସିଏଇନା ବହି କେତେବେଳେ ନୂଆ ନାଇଁ ନାଇଁ ଯେତେ କେତେ ନୂଆ ବହିି ଲେଖିବେ ଫୁଣି ପ୍ରିଣ୍ଟ ହବ ପ୍ରିଣ୍ଟ ହେଇକି ପୁଣି ମାର୍କେଟ ଆସିକି ବଣ୍ଟା ହେବାକୁ ବସ ସରି ଯାଇଥିବ।
ହଁ ନା ବହି ତ ଠିକ ଥିଲା ପୁଣି ଚେଞ୍ଜ କଲେ ଯେ ବେଶୀ ପ୍ରୋବ୍ଲେମ ହେଲା।
ଆଉ କଣ ଯଦି ଚେଞ୍ଜ ତମେ ଆଗରୁ ତମେ ପାଟର୍ନ ଲେଖି ମାନେ ପ୍ରିପାର କରିକି ଚେଞ୍ଜ କରିଥାନ୍ତ। ଏ ନିମୁଡ଼ା ନିମୁଡ଼ା ଗୀତ ଛୋଟଛୁଆ ପଢିବେ ଆ ଭଲମନେ ରଖିବେ।
ଏ ମିତିରେ ବି ଛୁଆ ଏରା ଶୁଣିକିନି ଅଧା ନ ମନେ ରଖିଥିବେ। ହ ହ।
ସେଥି ସେ ଛୁଆ ମ କହିବା ଭଲ ଜିନିଷ ଅପେକ୍ଷା ଖରାପ ଜିନିଷ ଅକ୍ଟ୍ରଟ ହୁଅନ୍ତେ।
ହଁ।
ଏଇଟା ପିଲମାନେ ନା କେତେ ତାର ଦୁନିଆଁ ଗୀତ ଲାଗି ଡାନ୍ସ କରିବ କିଏ ରିଲସ ବନେଇବ କିଏ ରି
ହଁ ଶଇଲାଣି ଏରା ଶଇଲାଣି। ସବୁ ଯାହା ଦେଖିବେ ଅନ୍ କରିବ ମୋବାଇଲ ସାଙ୍ଗେ ସାଙ୍ଗେ ଏଇଟା ବାହାରିବ।
ପୁରା ପିଲାମାନେ ଭ ଭଲ ଅପେକ୍ଷା ଖରାପରେ ବେଶୀ ଆଟ୍ରାକ୍ଟ ହଉଛନ୍ତି ଆଜିକାଲି ଆମେ ସବୁ ଏ ଜିନିଷ କିଛି ଜାଣିନୁ। ଥିଲ ଆମେ ଯୋଉ ପାଠ ପଢିଥିଲୁ ସେ ପାଠ ଆଉ କିଛି ନାହିଁ ବହିରେ ଆଜିକାଲି ଆଉ।
ହଁ
ପିଲାଙ୍କୁ ପଢେଇଆକୁ ହେଲେ ବେଳେ ବେଳେ ମୁଁ ବି ଗୋଟେ ଗୋଟ ପାଠ ଧରି ପାରୁନି ଯେ ମୁଁ ବି ୟୁଟୁବ ମାରି ଦେଖୁଛି ଆର ମାନେ କଣ ଏହାର ଅର୍ଥ କଣ ହବ।
ଆମ ପଢା ହେତବେଳକୁ ଥିଲା ପୁରା ଷ୍ଟିଟ ଯେମତି ଥିଲା।
ସିଏ ଠିକ ଥିଲା ପିଲା ଗମେଣ୍ଟ ସ୍କୁଲରେ ବି ସି ନାଇଁ ନାଇଁ ସେତେବେଳେ ପିଲା ଗମେଣ୍ଟ ସ୍କୁଲରେ ବି ସିଟ୍ ପାଉନଥି
ନା ପା।
ମୁ କ୍ଲାସ ଏଇଟି ରେ ଆଡମିଶନ୍ ମତେ ଟିକେ ହଇରାଣ ହବାକୁ ପଡିଥିଲା ମୋର ମାର୍କ କମ ଥିଲା। ମୁ ଏଇଟ ରେ ଟିକେ ଆଡମିଶନ୍ ବୋଲୁକୁ ହଇରାଣ ହେଇଥିଲି ବାପା ଜଣେ ସାର ଙ୍କୁ କହିକି ଆଡ଼ମିସନ କରିଥିଲେ।
ହଁ ହୁଁ
ଯେତେବେଳେ ସେତବେଳେ ସିଟ ମିଳୁନଥିଲା ଗମେଣ୍ଟ ସ୍କୁଲ ଏବେ ସବୁ ଗମେଣ୍ଟ ସ୍କୁଲରେ ସିଟ ପଢିଚି କେହି ବସିବାକୁ ପିଲାନାହାନ୍ତି
ନାହାନ୍ତି ଆମ ବେଳକୁ ମାନେ ମାଡ ଉଠି ଗଲା ସତ କିନ୍ତୁ ଡର ଥିଲା ଗୋଟେ ସାର୍ ଆସିଲେ ପାଠ ପଢା ଆଗେ ଖା ନଖା ଆଗ ପାଠ କରିକି ନେଇକି ଯାଇଥା
ସ କଲା ସବୁ ଛୁଆ ଏବେ ସାର ମାନଙ୍କୁ ଥଟା ମଜାରେ ଉଡେଇ ଦଉଛନ୍ତି କାନ୍ଧର କାହା ହାତରେ
କଣ ରୁଲ କରିଦେଇଛି ନା କଣ ମା ସପ୍ତାହରେ ନମ ବର୍ଷରେ ନଅଟା ଦିନି ବ୍ୟାଗଲେସ୍ ହବ ମାନେ ଗୋଟେ ନଅଟା ଶନିବାର ବ୍ୟାଗଲେସ୍ ମାନେ ତମେ ହେଦିନ ବ୍ୟାଗ ନେଇକି ସ୍କୁଲକୁ ଯିବନି ଆଉ ପିଲା କଣ ପାଇଁ ଛାଡିବୁ।
ହୁଁ ହୁଁ ଆମର କିନ୍ତୁ ଶନିବାର ବେଶୀ ଇଏ ଥିଲା ଡ୍ରିଲ କଲେ ନ କଲେ ମାଡ଼।
ଦ ଅଧା ଦିନ ଡ୍ରେସ ସଫା ହେଇନଥିବ ଯଦି ଜୋତା ପଲିସ ହେଇନଥିବ ସାର୍ ପାଟି କରିବେ ଆମେ ଡ଼ରିକି ଯାଉନଥିଲୁ।
ପୁଣି ଜାଣିଛ ନଖ ନ କାଟିକି ଗଲେ ତ ଆହୁରି ମାଡ।
ବାଡ଼େଇ ଦେବେ ଯେ ଆଙ୍ଗୁଠି ଫୁଲି ଯାଇଥିବ ଏକାବେଳେ।
ହଁ ଏବେ ଛୁଅ ନ-ନଖ ନ ବଢ଼େଇଲେ ଯାଉନାହାନ୍ତି। ହଁ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।